ହ୍ୟାଲୋ।
ହଁ।
କଣ କରୁଚ?
ନା ଏଇ ଖାଇକି ଆସିକି ବସିଛି ଆଉ ତମେ କଣ କରୁଚ?
ମୁଁ ବି ଏଇ ଖାଇକି ଆସିଲି ଆଉ।
ଅ ମୁଁ ଆଜି ଭାତ ମାଛ ତରକାରୀ ଆଉ ସାଲାଡ୍ ଖାଇଛି ତମେ?
ମୁଁ ଖରା ଦିନ ତ ପଖାଳ ଭଜା ଆମ୍ବ ଖଟା ମାଛ ତରକାରୀ କିଏ ବନେଇଥିଲେ?
ମୁଁ ବନେଇଥିଲି ପା।
ତମକୁ ଯାହା ହଉ ଭଲ ରୋଷେଇ ଆସେ ଆଉ।
ନା ସେମିତି ଟିକେ ଟିକେ ଆଉ।
ମତେ ବି ଟିକେ ଟ୍ରେନିଂ ଦିଅ ରୋଷେଇ ର ମୁଁ ଟିକେ ମାଛ ତରକାରୀ ଶିଖେ। କେମିତି କଣ ବନେଇଲ?
ମାଛ ଦରକାର କିଛି ନାହିଁ ଖାଲି ମାଛ ଭାଜିବ ଫାଷ୍ଟ। ତାପରେ ଭାଜିକି ମାନେ ଏମିତି ଭାଜିବ ଯେମିତି ପୁରା କଢ଼ା ନୁହେଁ। ନର୍ମାଲ ଯେମିତି ଭାଜିବା କଥା ଭାଜିବ ଭାଜିକି କାଢିଦବା ତାପରେ ତେଲରେ ତମର ଜିରା ପକେଇବ ପକେଇକି ପକେଇ ଦେଇଥିବ ତାପରେ ଆଳୁ ଭାଜିକି ବାହାର କରିଦେଇଥିବ। ତାପରେ ପକେଇକି ମସଲା ତମର ଯାହା ଗ୍ରାଇଣ୍ଡିଙ୍ଗ ହେଇଥିବ ତାକୁ ପକେଇକି କଷି, କଷି, କଷି, କଷି ପାଣି ଦେଇକି କଷିବ ଯେତେ ଭଲ କଷିବ ସେତେ ବଢିଆ
ସେତେ ମସଲା ହଁ ଯେତେ କଷିବ ଆମର ଟେଷ୍ଟରେତ ହବ ଆମେ ଚାହିଁଲେ ବି ଆହୁରି କିଛି ବହୁତ ମସଲା ଆଡ଼ କରିପାରିବା।
ହଁ ମାନେ ଯେତେ ମସଲା ଏବେ ଏ ମସଲା ଅଧିକ ଖାଇଲେ ଖରା ଦିନ ନା ଟାଇଫଏଡ, ଫାଇଫଏଡ ହଉଛି ହଁ କିନ୍ତୁ ପଖାଳରେ ମାଛ ଭଜା କି କଣ ଖାଇଲେ ସେଇଟା
ସେଇଟା ପୁରା ବେଷ୍ଟ ପୁରା ଖରା ଦିନ ପାଇଁ ତ ଆହୁରି ବଢିଆ।
ହଁ ଯେତେ ତରକାରୀ କର ଯାହା କର।
ହଁ ଖରାଦିନ ବି ଏଇ ଆମ୍ବ ଗୋଟେ ହେଲେ ବି ତୁ ଭାତ ପୁରା ଶାନ୍ତି।
ହଁ ପୁରା ଶାନ୍ତି ପଖାଳ ଖାଇଲେ ଯୋଉ ଶାନ୍ତି ଆଉ କୋଉଠି ମିଳିବନି।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି ଆଉ ତମ ଘରେ?
ଆମ ଘରେ ବି ସମସ୍ତେ ଭଲ ଏଇ ଗରମ ଆଜି ଖରା ଦେଖୁନା କେତେ?
ହଁ ବହୁତ ଜୋରରେ ଖରାହଉଛି।
କୁଆଡ଼େ ବି ଟିକେ ପଦାକୁ ବି ବାହାରି ହବନି ଏତେ ଖରା।
ପୁରା ଦଶଟା ବେଳେ ତ ତମେ କୁଆଡୁ ବି ବାହାରି ପାରିବନି କୋଉଠିକି ବି ବାହାରି ପାରିବନି ଆଉ। ତମେ ଯେ ମାନେ ମାନିବାକୁ ପଡି଼ବ ଯୋଉମାନେ ସବୁ ଘର ତିଆରି କରୁଛନ୍ତି ଯୋଉ ମୂଲିଆ
ସେମାନେ କେତେ ପରିଶ୍ରମ କରିକି ମାନେ କାମ କରୁଚନ୍ତି।
ଏମିତି ପରିଶ୍ରମ କରିକି ମାତ୍ର ତିନିଶହ ଚାରିଶହ ଟଙ୍କା ଇନକମ କରୁଚନ୍ତି।
ଆଉ ଆପରେ କଣ ଆଉ ଚାଲିଚି ପାଠ ପଢା?
ପାଠ ପଢା ହେଇ ବିଶିଏ ସରିଲା ମୋର ବର୍ତ୍ତମାନ। ରେଜେଲ୍ଟ ବାହାରି ଥିଲା ଏବେ। ତାପରେ ଓଜେଇ ତ ଦେଇଛି ଭାବୁଛି ଏମ ସିଏ କରିବି ଆଉ।
ଆଚ୍ଛା ମୋର ବି ସେଇଆ ଆଉ କଣ ଏବେ ଘରେ ତ ବସିଛୁ ଆଉ। ଓଜେଇ ରେଜଲଟ ଆସୁ ଦେଖାଯିବ ଆଉ।
ଓଜେଇ ରେଜଲ୍ଟ ବଧେ ନେକ୍ସଟ ୱିକ ରେ ଆସିବ ନା କଣ?
ହଁ, ହଁ ନେକ୍ସଟ ୱିକ ବି ଆଭିତରେ ବି ଆସିପାରେ।
ଓହୋ ଆଉ ତମ ଘରେ ସବୁ କିଏ କିଏ ଅଛନ୍ତି?
ଆମ ଘରେ କିଏ ମୋ ମାମା ଭାଉଜ ଭାଇ। ସମସ୍ତେ ବଡ ଫ୍ୟାମିଲି ଆମର ପୁରା ବଡ ପରିବାର ସମସ୍ତେ ଅଛନ୍ତି।
ଓହୋ ସମସ୍ତେ କଣ କରୁଚନ୍ତି?
ସମସ୍ତେ ଏଇ ନା ସମସ୍ତ ଆମର ଦିଟା ବେଳେ ଖାଇବା ଟାଇମ। ସବୁ ଏଇ ଖାଇଲେ। ଖାଇକି ଏ ସବୁ ଗଡପଡ ହେବେ ଆଉ।
ହଁ ସବୁଆଡେ ସେଇ। ନା -ନା ଆମର ଏଇ ଖାଇବା ସରଲା। ବାପା ଶୋଇଛନ୍ତି। ଆଉ ବୋଉ ତାର ବାସନ ମାଜିବାକୁ ଯାଇଛନ୍ତି ଆଉ।
ଚାରିଟା ପୂର୍ବରୁ ତ ଘରୁ ହି ବାହାରିବନି। ସାଢେ ପାଞ୍ଚଟା ହେରିକା ହେଲା ବେଳକୁ ଯାଇଁକି ଘରୁ ଯା ବାହାରିବ। କୁଆଡେ ବି ଟିକେ ଯାଇ ହଉନି।
ମାନେ ଏତେ ଖରା, ଏତେ ଖରା ମାନେ ବାହାରିଲା ବେଳକୁ ଖାଲି ମୁଣ୍ଡ ବିନ୍ଧ
ମୁଁ ଯାଇଥିଲି ପହରଦିନ କେଉଁଝର, ଘଟଗାଁ ତାରିଣୀ। ଯାଇଥିଲି ବାଟ ସାରା ଏତେ ଆମ୍ବ। ମ୍ବ ନା ମୁଁ ଯାଇଥିଲି ଯୋଉଦିନ ମାନେ ପୁରା ଖରା ଏତେ ନଥିଲା। ପୁରା ବର୍ଷା ପାଗ। ଆରାମ ସେ ପୁରା ବୁ ଲିଲୁ। ମାନେ ଠାକୁର ଦର୍ଶନ ବି ଭଲ ହେଲା। ତାପରେ ଏ ଗୁଣ୍ଡିଚା ଘାଇବି ଗଲୁ ବୁଲିବା ପାଇଁ।
ଓହୋ।
ତାପରେ ବାଟ ସାରା ପୁରା ଆମ୍ବ ଗଛ। ମାନେ ମୁଁ ବାଟରେ ରହିକି
ପାଣି ପୁରା ମାନେ ଜୋରେ ଝରୁଛି।
ହଁ ମିଡିୟମ ସାଇଜ ର ତଥାପି ଝରଣା ଭଲ ମାନେ ଅଛି। ବଢିଆ ସୁନ୍ଦର ଜାଗା। ତାପରେ ପାଗ ଯଦି ଭଲ ଥିବ ତ ଆହୁରି ଅ ମାନେ ଭଲ ସେ ବୁଲି ପାରିବ। ଆମେ ଯୋଉଦିନ ଯାଇଚୁ ଠାକୁରଙ୍କ ଦୟାରୁ ଯା ହଉ ମାନେ ଭଲ ଇଏ ଅଛି।
ଓହୋ, ଆଉ ଦର୍ଶନ କେମିତି ହେଲା?
ହଁ ଦର୍ଶନ ହିଁ ଭଲ ହେଲା। ଆଉ ବାକି ରହି ଲା ବାଟ ସାରା ଆମେ ଆମ୍ବ ଗଛ। ତ ମାନେ ସେପଟ ଲାଇନରେ ବହୁତ ମାନେ ଆମ୍ବ ଗଛ।
ହଁ।
ଆମେ ରହିକି ବାଟ ସାରା ଆମ୍ବ ମାନେ ନେଇକି ଆଇଚୁ। ପୁରା ମାନେ ସେଇଟା ଗ ଗଛରୁ ମାନେ ଗଛରୁ ସେଗୁରା ପାଚିକି ତଳେ ପଡି ଯାଉଚି।
ଓହୋ।
ମିଠା ଆମ୍ବ ମାନେ ଏପଟ -ଏପଟ ଏତେକ ଆମ୍ବ ଯେତିକି ନ, ସେପଟ ଢେଙ୍କ ଢେଙ୍କାନାଳ ଏରିଆ ଏପଟେ ସବୁ ଆମ୍ବ ଗଛ ପ୍ରଚୁର।
ହଁ। ତମେ କେତେ ଆମ୍ବ ନେଇକି ଆସିଛ?
ମୁଁ ଏଇ ତଥାପି କିଲେ ଦିିକିଲେ ଉପରେ ଆଣିଛୁ। ଆଉ ଆମ ଦେଖା ଦେଖି ଆହୁରି ସବୁ ଲୋକମାନେ ସବୁ ରହିକି ତୋଳିଲେ।
ଓହୋ। ତମେ ଦେଲନି ଆମ ଘରକୁ।
ହଁ ଦେବି। ନେକ୍ସଟ ଟାଇମ ଆଣିଲେ ପଠେଇଦବା ଆଉ। ଢେଙ୍କାନାଳ ଯିବାର ଅଛି ଢ଼େଙ୍କ ଢେଙ୍କାନାଳ ଗଲେ ଆଣିବି ଆଉ।
କେବେ ଯିବ ଢେଙ୍କାନାଳ?
ଆ ଯିବାର ଅଛି। ଦେଖାଯାଉ ମୋ ପିଇସିିଙ୍କ ଘର ତ ଢେଙ୍କାନାଳ।
ଓହୋ।
ଏଟା ତ ଗଲେ ହବ ଯଦି ଆଣିଲେ ଦେବି ଆଉ। ସେପଟେ ତ ଭଲ ମାନେ ଗଛରୁ ଆମ୍ବ ପୁରା ଇଏ।
ହଁ। ଆଉ? ଆଉ ତମର ଏବେ କଣ କରୁଛ?
ମୁଁ ଏଇ ଖାଇକି ଆସିଲି। ଏବେ ଇଏ ଶୋଇବି। ଚାରଟା ବେଳେ ଉଠିକି ଟିଉସନ୍ କରିବି ଆଉ।
ଆଉ ଏବେ କୁଆଡେ ବୁଲାବୁଲି କରିବେ ନା କରିବନି।
ଆଉ ଏବେ କିଛି ନାହିଁ। ରଜରେ ଦେଖିବା କଣ ପ୍ଲାନ ଅଛି ବୁଲିବା ପାଇଁ। ରଜ ପାଇଁ ଡ୍ରେସ୍ ଆଣିଲଣି?
ନାଇଁ ଡ୍ରେସ ଆଣିନି। ତମେ ଆଣିଲଣି?
ନା ମୁଁ ବି ସେଇ ଡ୍ରେସ୍ ଆଣିନି ଦେଖିବା ଏ ମାର୍କେଟ ଖାଲି ଯା ଏ ଯାହା ଆଣିବୁ ଏବେ ବି କଟନ୍ ର ଡ୍ରେସ ଆଣିପାରିବୁ। ସୂତାର ସେତିକି କପଡା ଆଉ କିଛି ପିନ୍ଧି ପାରିବୁନି।
ନା ଆଉ କିଛି ପିନ୍ଧି ପାରିବନି।
ତାପରେ ଏବେ ସମ୍ବଲପୁରୀର ବି ମାନେ ଚାହିଦା ଅଧିକ ନା।
ହଁ, ସମ୍ବଲପୁର ର ଚାହିଦା ଅଧିକ ଅଛି। ବହୁତ ରେଟ୍।
ବହୁତ ମାନେ ପିଓର ବି ମିଳିବା
ହଁ ମାନେ ହଁ। ମିଶା ମିଶି ବି ମାନେ ସବୁ ତ ଦୁଇ ହଜାର, ତିନି ହଜାର। ଭିତରେ, ଦୁଇ ହଜାର ତଳକୁ କୌଣସି କପଡା ବି ନାହିଁ।
ତାପରେ ଏଠି ବି ଗୋଟେ ଜାଗାରେ ଅଛି। ଅ ସେଠି ବି ମାନେ ମିଳୁଛି କମ୍ ରେ। ଦେଖିବ।
ପୁଣି ଆଣିବ ଆଣିକି ତାକୁ ସିଲେଇ କର। ହଁ ହେତିକି ବେପାର
ତ ଏଥରତ ତାପରେ ଆଉ କିଛି ହେଭି ବି ମାନେ ରେଡିମେଡ୍ ହେ ଭୀ ବି ପିନ୍ଧି ହବନି। ଏତେ ସେଇ ଯେତେ କଟନ ଖାଲି କୁର୍ତ୍ତିୀ ମାନେ ନେଇଆସିବ ଭଲ ସବୁ ମାନେ କୁର୍ତି ର୍ତ୍ତି ନେଇ ଆସିବୁ ଆରାମ ସେ ପିନ୍ଧି ପାରିବା।
ହଁ, ମୁଁ ଭାବୁଛି କୋର୍ଟ ସେଟ୍ ଆଣିବି ବୋଲି।
ହଁ, ଅନ୍ଲାଇନ୍ ରୁ ନା ଅଫଲାଇନ୍ ରୁ।
ଦେଖିବା ଅନଲାଇନରେ ଦେଖିଛି ଅଫଲାଇନରେ ବି ଦେଖେ କଣ ହଉଛି ଆଉ।
ଅନଲାଇନରେ ଭଲ ଭଲ ଦେଖେଇବ ଏଇ ଅ ଫ୍ଲିପକାର୍ଟ ରେ ବି।
ଫ୍ଲିପକାର୍ଟ ରେ ହଁ, ଭଲ ଭଲ ଆସୁଛି ତ ସେଇଥିଲାଗି।
ହୁଁ।
ଆଉ?
ଆ ମତେ କିଛି ମେକଅପ୍ ପ୍ରଡକ୍ଟ ର ଲିଙ୍କ୍ ଯଦି ପାରିବ ତମକୁ ବୋ ନମ୍ବର ସେୟାର କରି ମତେ ପଠେଇବେ ଏନା।
ହଉ ତମର କୋଉ ସ୍କିନ୍ ଟାଇପ୍?
ମୋର ହଉଛି ଅ ନେଚୁରାଲ୍।
ହୁଁ, କମ୍ବିନେସନ୍ ସ୍କିନ୍ ଟା ଆଉ ମାନେ ତମର କଣ ମୁହଁରେ ଟି ଜୋନ ପାଇଁ ଅଏଲି ଫଏଲି ଲାଗୁଛି କି?
ନାଇଁ ନାଇଁ ମୋର ଅଏଲି ନୁହଁ। ମୋର ଡ୍ରାଏ ସ୍କିନ୍।
କୋଉ ସ୍କିନ୍ କେୟାର କରୁଛ?
ମୁଁ ଏବେ ଖାଲି ବାସ୍ ନର୍ମାଲ ଫେସୱାସ। ଆଉ ଯାହା ସିରମ୍ ହରିକା ଇଉଜ୍ ଥିଲି, ଆଉ ଗରମ ପାଇଁ ଆଉ କିଛି ଇଏ ନାଇଁ ଖାଲି ବାହାରକୁ ଗଲେ ସନ୍ ସ୍କ୍ରିନ ୟୁଜ୍ କରିବାର ଅଛି ନହେଲେ ଆଉ କିଛି ନାହିଁ।
ଘରେ ବି ସନ୍ସ୍ କ୍ରିମ ୟୁଜ କରେ। ନହେଲେ ଘରେ ବି
ଭଲ ହେଲେ, ଆ ମେନ୍ ହଉଛି କି ହଁ।
ହଁ।
ଗରମରେ ବି କିଛି ଲଗେଇଆକୁ ଇଚ୍ଛା ହଉନି। ଖାଲି ପାଣିରେ ବି ମୁହଁ ଧୋଇଦେଲେ ପୁରା ଶାନ୍ତି।
ହଁ କିନ୍ତୁ ନିଆ ସିନାମାଇଟ ସେରମ ଟା ଲଗେଇବ। ମୋର ତ ଏବେ ତ ହଁ ମିନିମାଲିଷ୍ଟର ଏବେ ନିଆମାଇ ନିଆସିନାମାଇସିଟ୍ ର ସିରମ ଟା ମୁଁ ୟୁଜ୍ କରୁଚି ଆଉ ସେଇଟା କାମ କରୁଚି ଇଫେକ୍ଟିଭ। ତାର ଗୋଟେ ଅଛି ଫେସୱାସ୍ ଗୋଟେ ନିଆସିନାମାଇଡ୍ ର ସେଇଟା ବି ୟୁଜ୍ କରୁଚି ସେଇଟା ବି ଟି ଟିକେ ଭଲ ଲାଗୁଚି ତ ହଁ ତମେ କୋଉ ସନ୍ ସ୍କ୍ରିନ୍ ୟୁଜ୍ କରୁଚ?
ମୁଁ ସନ୍ ସ୍କ୍ରିନ୍ ୟୁଜ୍ କରୁଚି ଆକ୍ୱାଲୋଜିକାର
ଓହୋ ନା ମୁଁ ଏବେ ୟୁଜ୍ କରୁଚି ଅ ଡି଼ କଷ୍ଟ୍ରକ ନା ଡ଼ ଡଟ୍।
ଭଲ ହସୁଚି।
ହଁ ଡ଼କ୍ଟର ସେଥିରେ ଭଲ ଆସୁଚି ମୋ ମୁ
ଡ଼କ୍ଟର ସହିତ ସବୁ ବି ମାନେ ଆଁ ‌ଭଲ ଆସୁ
ହଁ ମାନେ ଏତେ ଚିପ୍ ଚିପା ନୁହେଁ ମାନେ ଯେମ୍ କି ସବୁ ଡାଟା ଆଣ୍ଡ୍ କ୍ଲିକ୍ କି ଅ ଡର୍ମଡର୍ମଡକ୍ ର ସବୁ ଏଗୁରା ଚିପ୍ ଚିପା ଲାଗେ। ନା ଡକ୍ଟର ସେଥିରେ ପୁରା ଟୋଟାଲିି ଚିପ୍ ଚିପ୍ ନୁହଁ।
ତାପରେ ଗୋଟେ ଗୋଟେ ସନସ୍କିଟ୍ ଏଯୋଇ ଧଳା ପୁରା କରିଦଉଚି ଧଳା ଦାଗ କରିଦଉଚି ପୁରା ହ୍ୱାଇଟ୍ କାଷ୍ଟ। ପକେଇ ଦଉଚି ସେଇଗୁରା ବେଶୀ ବାଜି। ମୁଁ ବି ମୁଁ ବି ସେଇ ଲାକ୍ଷ୍ମୀ ଆଣିଥିଲି ମାନେ ଏତ୍ ଏତେ ବେକାର ସେମିତି ନଷ୍ଟ ହେଇକି ଥୁଆ ହେଲା।
ହଁ ଲାକ୍ଷ୍ମୀଟା ହେଲା ଫାଷ୍ଟ ମୁଁ ତ ୟୁଜ୍ କରିକି ତାକୁ ଫୋ ଫୋପାଡ଼ି ଦେଲି ଆଉ କଣ କରିବି?
ପୁରା ହଁ ମୁହଁ ପୁରା ଚିପ୍ ଚିପା ମାନେ ପୁରା ଦେ ଦେଖ୍
‍ହ୍ଵାଇଟ୍ କାଷ୍ଟ ତ ଦଉଚି ତା ଚିପ୍ ଚିପା ସହିତ ଆହୁରି ଯୋଉ ପୁରା ଅଏଲିକ କରିଦଉଚି ସ୍କିନ୍ ଟା।
ହଁ ବେ ଭଲ ଲାଗୁନି ସଗୁରା ଲଗେଇବା ପାଇଁ।
ହଁ ଆଉ କୋଉ ଲିିପ୍ ବାମ ୟୁଜ୍ କରୁଚ?
ଲିପବାମ କଣ ଏଇ ନର୍ମାଲ ବାସ୍ ଫ୍ଲିପକାର୍ଡ ର।
ଓହୋ ନାଇଁ ମୁଁ ଆଜି ଗୋଟେ ଡ୍ରେସ ଅର୍ଡର କରିଥିଲି ସେ ଆଜି ଡେଲିଭରି ହେଲା। ତ ଡେଲିଭରି ହେଲା ପରେ ଦେଖିଲା ବେଳକୁ ଛୋଟ ଆସୁଚି ସେଇଟା।
ଆଚ୍ଛା କୋଉଥିରୁ ମଗେଇଥିଲ?
ଫ୍ଲିପକାର୍ଡରୁ।
ହୁଁ ହୁଁ ରିଟର୍ନ କରିଦବ ଆଉ।
ହଁ ରିଟର୍ନ କରିଦେଇଚି ତା ବଡ ସାଇଜ୍ ଟା ବି ଏବେ ଆଭେଲେବୁଲ ନାହିଁ। ରିଟର୍ନ କରିଦେଇଚି ସେ କେବେ ଆସିବ।
କ କଣ ମଗେଇଥିଲ କୁର୍ତ୍ତୀ ନା କଣ?
ନାଇଁ ନାଇଁ କୁର୍ତ୍ତୀ ନୁହେଁ ମୁଁ ଟପ୍ ଗୋଟେ ମଗେଇଥିଲି।
ଓହୋ।
ହଁ ଏଇ ଯୋଉ ଫୁଲ୍ ହାତର।
ସାଇଜ୍ ଆସୁନି ଠିକ୍ ନା କଣ?
ନା ସାଇଜ ଆସୁନି ଏଲ ସାଇଜରେ ମଗେଇଥିଲି ଯେ କିନ୍ତୁ ଆସି
ଆଚ୍ଛା ଓ ରଜରେ କୁଆଡେ ପ୍ଲାନ ଯିବା ପାଇଁ?
ନା କୁଆଡ଼େ ହେଇନି। ଦେଖିବା ଏଇ ଖରାରେ କୁଆଡେ ଯିବୁ ଯଦି କାଉଁଳିଆ ପାଗ ନକରିଥିବ କୁଆଡେ ଯିବା ବୁଲିବାକୁ।
ସେଇଆ ନୁହେଁ କି।
ଆଜ୍ଞା।
ଭଲ ପାଗ ହେଲେ ସବୁଆଡ଼େ ବୁଲି ହେବ।
ହଁ। ଆଉ କଣ କହୁଥିଲେ?
ଆଉ ଏ ସନ୍ଧ୍ୟାବେଳେ କଣ ପ୍ଲାନ?
ନାଇଁ ସନ୍ଧ୍ୟାବେଳେ କିଛି ପ୍ଲାନ ନାହିଁ। ସନ୍ଧ୍ୟା ହଉ ସନ୍ଧ୍ୟା ବେଳେ ଏଇତ ସେଇ ଗରମ ଲାଗୁଛି ବହୁତ ଜୋରରେ।
ବଜାର ଯାଉନା।
ନାଇଁ ମାର୍କେଟ ଆଉ ଯିବା ଯିବି ନାହିଁ। ଏଇ ଖରାରେ କୁଆଡେ ଯିବାକୁ ଇଛା ହଉଛି ଯେ ହଁ ଯିବା।
ରଜ ଟାଇମ୍ ରେ ପ୍ଲାନ୍ କର ଯିବା ଆଇବ୍ରୋ ସେବ୍ କରିବା ପାଇଁ।
ଓକେ ଠିକ୍ ଅଛି କୋଉଠି କି ପାର୍ଲର।
ହଁ ପାର୍ଲର କୁ।
ଆଇବ୍ରୋ ସେବ୍ କରିବ। ଆଉ କଣ କରିବ?
ଦେଖିବା ଚୁଟି କାଟିବାର ଅଛି କିନ୍ତୁ ଘରେ କହୁଛନ୍ତି ଚୁଟି କାଟେନି ଲମ୍ବା ରଖ।
ମୁଁ ତ କାଟି ଦେଇଛି ଗରମରୁୁ ବହୁତ ଜୋରରେ ବହୁତ ଜୋରରେ ଉପୁଡୁଛି ମୋର ଚୁଟି।
ନା ମୋର ଓପୋଡ଼େ ନି ଚୁଟି
ମୁଁ ବହୁତ ଉପୁଡୁଛି। ଆଉ।
ଆଉ କଣ କହିବ ନା ମୁଁ ଯାଉଛି ଶୋଇବି ଆଉ।
ଆଜ୍ଞା ରଖୁଛି ମୁଁ ମୁଁ ବି ଯାଉଛି ଶୋଇବି ଆଜ୍ଞା।